ନମସ୍କାର୍ ସାର୍।
ନମସ୍କାର।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି? ଆଜ୍ଞା। ଆଉ ଆଜି କଣ ପାଗ କେମିତି କଣ ଅଛି ଖରା ତ ଦେଖୁଛନ୍ତି ପୁରା ସକାଳୁ ହିଁ ହଉଛି।
ଏ ଖରା ହଉନି ଆମର ଆମର ଏପଟେ ତ ବର୍ଷା ଉଠେଇକି ସକାଳୁ ବର୍ଷା ହଉଥିଲା ଏବେ ଭଲ ପାଗ
ଆଜ୍ଞା ତ ବହୁତ ଭଲ କଥା ଆଜ୍ଞା ଏଇ ବର୍ଷ ଯୋଉଭଳି ଖରା ହଉଛି କୁହନ୍ତୁନି ବର୍ଷା ହିଁ ପୁରା ଏଇ ଖରାରେ ହିଁ ଖାଲି ବର୍ଷାକୁ ହିଁ ଖୋଜିବାକୁ ଇ ଇଛା ହଉଛି ଯାହା ହଉ ଆପଣଙ୍କ ଆଡେ ତ ବ ଆପଣଙ୍କ ଆଡେ ତ ବର୍ଷା ହେଇଛି ତ ବହୁତ ଭଲ କଥା।
ବହୁତ ଜୋରେ କାଳ ବୈଶାଖୀ ହେଇଚିତ ଗଛପଛ ଭାଙ୍ଗି ଯାଉଛି ଆମର ପଟେ ମାନେ କଣ କାଳବୈଶାଖୀ ଦେଖିବାକୁ ମିଳୁନି। ଟିକେ ପାଗ ଦଉଛି କାଲି ବର୍ଷା ପାଞ୍ଚ ମିନିଟ୍ ହେଲା ପୁଣି ଛାଡିଗଲା। ଆଜି ଭୋରୁ ଭୋରୁ ଟିକେ ବର୍ଷା ହେଲା ତାପରେ ଏବେ ପାଗ ଟା ଭଲ ଦେଇଛି ରଜ ପାଗ ଦେଇଛି ପୁରା।
ଆଜ୍ଞା ତ ଆପଣ ଯେମିତି ଦେଖୁଛନ୍ତି ବର୍ଷା ଦିନେ ବେଶୀ ଅ ଯୋଉ ଖରାଦିନେ ବେଶୀ ବର୍ଷାକୁ ଆମେ ଖୋଜୁଛେ ତ ଏମିତିରେ ବି ମଣିଷ ଜୀବନରେ ବି ବେଶୀ ଆମେ ବହୁତ ଜଳକୁ ହିଁ ଖୋଜିଥାଉ। ଆପଣ ଦେଖିଥିବେ ବିନା ଖାଦ୍ୟରେ ବି ଆମେ ତିନି ଦିନ ଯାଏ ନ ଖାଇକି ବି ଆମେ ତିନି ଦିନ ଯାଏ ରହିଯିବା କିନ୍ତୁ ବିନା ପାଣି ପାଣି ବିନା ତ ଆମେ ରହି ପାରିବାନି ଏତେ ଦିନ ବଞ୍ଚିବା ବି ସମ୍ଭବ ନୁହଁ। ତ ଆମ ପାଇଁ ତ ଜଳ ନିହାତି ଆବଶ୍ୟକ ତ ଆପଣ କେବେ ଏମିତି ଦେଖିଛନ୍ତି କି ମାନେ ପାଣି କି ଆଗୁକୁ ଯୋଉମାନେ ୱେଷ୍ଟ କରୁଛନ୍ତି। ଆପଣ ଦେଖିଥିବେ ବି ଯୋଉ ପ୍ରାୟ, ଆଜ୍ଞା କୁହନ୍ତୁ।
ମୁଁ କହିଲି ବହୁତ ଥର ବି ଦେଖିଛି ଏମିତି ଲୋକ ବହୁତ ଲୋକ ଗାଧୋଇବା ଗାଧୋଇବା ଟାଇମରେ ଏମିତି ନଳକୂପକୁ ଖୋଲିଦେବେ ପୁରା ପାଣି ବହୁଥିବେ ଏପଟେ ସେ ଗାଧୋଉଥିବେ। ଏମିତି ବି କହିବ ତାକୁ ବଞ୍ଚିବା କଥା ନା ଖାଲି ବାଲ୍ଟି ରେ ପାଣି ରଖିକି ତାପରେବି ଗାଧେଇ ପାରିଥାନ୍ତେ ସେମାନେ। ସେମାନେ କଣ କରିବେ ନା ଆଗ ପାଣି ଏପଟେ ଟ୍ୟାପ ଚାଲିଥିବ ନଳକୂପ ଖୋଲା କରିଦେଇକି ସେମାନେ ଗାଧେଇ ଚାଲିଥିବେ। ପାଣି ମାନେ ବୋହି ଚାଲିଥିବ ଲସ ହଉଥିବ। ଆମ୍ ବୋହୁ ଜାଗା ଦେଖିଛି ଏ ହଁ।
ଆଜ୍ଞା ବି ଦେଖିଥିବ ଅ ମାନେ ପ୍ରାୟତ ବ୍ରସ କ ଟ୍ୟାପକୁୁ ଖୋଲି ଦେଇେଇକି ବ୍ରସ୍ କରୁଥିବେ ତ ସେଥିରେ ପାଣି ବହୁତ ଲସ୍ ହଉଛି ପାଣି ତ ଆମର ପୁରା ଗୋଟିଏ ବିନ୍ଦୁ ହ ପାଣି ହଁ ଆମ ପାଇଁ ବହୁତ ଉପକାର ରହୁଛି। ଚି ତ ଦେଖୁଛ ପୁରା ବ୍ରସ୍ କରିକି ସେମିତି ସା ଛାଡି ଦଉଛନ୍ତି ପାଣି ଟ୍ୟାପକୁୁ ଛାଡି ଦଉଛନ୍ତି ତାପରେ ଯେତିକି ବି ପାଣି ଗାଧଉଛନ୍ତି ତାପରେ ବି ଆପଣ ଯେମିତି କହିଲେ ଟ୍ୟାପ୍ ଖୋଲା କରିଦଉଛନ୍ତି ସେ ପାଣି ସେମ ମିତି ବୋହି ଚାଲିଛି ସେ ଗାଧଉଛନ୍ତି। ତାପରେ ଏମିତିରେ ବି ଯେତେବେଳେ ଗାଡି ଗାଡି ଧୁଆ ବି ହଉଛି ଯେତିକି ପାଣି ଦରକାର ତାଠୁ ଅଧିକ ତ ଲୋ ରୋଡ ରେ ବି ଅଧିକ ପାଣି ଢାଳୁଛନ୍ତି ଗାଡି ପାଇଁ ଯେତିକି ଦରକାର ତା ତେବେ ଅଧିକ ପାଣି ସାରୁଛନ୍ତି ଢାଳୁଛନ୍ତି ତ ଏମତିରେ ବି ଆଉ ଏମତି ତ ଜଳ ତ ଗୋ
କୋ ବର୍ଷା ପାଣିକି ଲୋକ ସଞ୍ଚୟ କରୁନାହାନ୍ତି। ଲୋକ ବର୍ଷା ପାଣିିକି ବି ତମେ ଗୋଟେ କୌଣସି ଏକାରେ ପାତ୍ରରେ ରଖିକି ତାକୁ ବିଁ ଫୁଲ ଗଛ ହେଇଗଲା କିଛି କତ୍ ଗଛ ମୂଳ ଦେଇକି ତାକୁ ବି ଲାଭବାନ କ ପାରି କରିପାରିବେ ନାଁ।
ଆଜ୍ଞା ଠିକ୍ କହିଲେ ଆଜ୍ଞା ଆଜ୍ଞା। ତ ସେ ସବୁ ବି ଆମର ଏ ଯେ ଯ ଯାହା ହଉ ଲୋକ ତ ଯା ଯାହା ବି କରୁଛନ୍ତି ତ ତାପରେ ବି କିଛି ଉ ପାୟ ଖୋଜିବାକୁ ହେଲେ ତ ଯେତବେଳେ ବର୍ଷା ବି ହଉଛି ତ ବର୍ଷା ପାଣିକି ପ୍ରାୟ ଲୋକ ରଖନ୍ତି ମୁଁ ବି ଦେଖିଚି ଗାଁମାନଙ୍କରେ। ତ ପାଣି ରଖିଥିବେ ଛା ତ ପାଣି ଯୋଉ ବର୍ଷା ହୁଏ ଛାତରୁ ପାଣି ଅ ଗଳିକି ସେ ଗୋଟେ ନଳା ଟାଇପ୍ ରେ କରିଥିଲେ ସେ ତଳେ ପଡ଼େ। ତ ସ ତଳେ ପଡ଼ିବା ଅପେକ୍ଷା ସେଇଠି ସବୁ ବାଲଟି ରଖି ଦିଅନ୍ତି ବଡ଼ ବଡ଼ ବାଲଟି କୁଣ୍ଡା ରଖିଦିଅନ୍ତି। ତ ସେଇ ପାଣି କି ନେଇକି ସେଇ ଘର ସଫା କାମ ହୋଉ ମାନେ କିଛି ବାଥରୁମ୍ ହେରିକ ସଫାସଫି ହଉ କି ଲୁଗା ସଫା ହଉ ତ ସେଇ ପାଣିରେ ଧୋ ସଫା କରିଦେଇକି ଭଲ ପାଣିରେ ଧୋଇ ଦିଅନ୍ତି। ତ ଏଥିରେ ବି ବ ଯା ହୋଉ ବହୁତ ଇଏ ହେଇଯାଏ ନା ବୋହୁତ କାମରେ ଲାଗିଯାଏ ସେ ପାଣି ଆଉ ଆପଣ ଅ ଦେଖିଥିବେ ତ ଯୋଉ ନଦୀ ପୋଖରୀ ଆ ନୁ ଯୋଉ ପାଣି ସେ ସବୁ ତ ପୁରା ନଷ୍ଟ୍ ମାନେ ସେ ସବୁରେ ଅ ଦେଖିଥିବେ ଯୋଉ ଏଇ ସ ଲୋକ ଯାଆନ୍ତି ଗାଧେଇବାକୁ ତ ଯାଆନ୍ତି ପ୍ରାୟତଃ ସେଇ ଠିକି ତଥାପି ଲୋକ ଆଣିକି ତାଙ୍କ ଯୋଉ ଗ ଘରେ ପାଳିଥିବା ପଶୁ ଯୋଉ ଗାଈ ଛେଳି, ମେଣ୍ଢା ସେମାନୁଙ୍କୁ ଆଣିକି ବି ସେ ପାଣିରେ ଗାଧେଇ ଆଜ୍ଞା ଶୌଚାଳୟ ଥିବା ମାତ୍ରକେ ବି ଶୌଚାଳୟ ପରେ ଆସିକି ସେଠି ବି ଇଏ କରିଥାନ୍ତି। ପୋଖରୀକୁୁ ଯାଇକି ତ ବହୁତ ଅସନା ହେଇଥାଏ ପାଣି ଆଉ ସେଇ ପାଣି ପୋଖରୀ ପୋଖରୀ ପାଣି ତ ପୋଖରୀରେ ରହିଲା ତ ତାପରେ ବି ତାକୁ ବୁ ସଫା କରିବା ବି ଦରକାର କି ନାଇଁ କହିଲେ? ଯୋଉ କାଦୁଅ ପଙ୍କ ହେଇଯାଇଥିବ ତ ତାକୁ ଯେମିତି ହେଲେ ବି ବର୍ଷେ ହଉ କି ଦି ବର୍ଷକ ଥରେ ତ ପରିଷ୍କାର କରିବା ଦରକାର କାହିଁକି ନା ସେ ପାଣି ଆମେ ନିଜେ ହିଁ ୟୁଜ୍ କରୁଚେ।
କୋମାନଙ୍କୁ ବୁଝିବା ପାଇଁ ବି ଦରକାର ଯଦି ତମେ ଗୃହପାଳିତ ପଶୁକୁ ନେଇକି ଗାଧୋଉଚ ତ ତମୁ ବାହାରେ ରଖି ବାଲ୍ଟିରେ ପାଣି ନେଇକି ବି ଗାଧେଇ ପାରିବ। ତ ତମ ଲାଗି ବହୁତ ଲୋକ ବି ସେଠି ଗାଧୋଉଚନ୍ତି ନା ତ ତାଙ୍କୁ ବି ଦେଖିବାକର ଅଛି। ତମେ ପଶୁ ପକ୍ଷୀ ପୁରେଇ ଦେଲେ ତ ସେଟା ପାଣିଟା ଅସନା ହେଇଲା ଆବର୍ଜନା ହେଇଯିବ ନା ଅନ୍ୟ ଫୁଣି ଲୋକ ଅଲଗା ଲୋକ ଫୁଣି କେମିତି ଗାଧେଇବେ? ହଁ‌।
ଆଜ୍ଞା ତ ନଦୀ ପାଣିରେ ବି ସେମତି କରୁଛନ୍ତି ପ୍ରାୟ ଆଉ ଅ ଦେଖିଥିବେ ଛୋଟ ଛୁଆଙ୍କ ମାନେ ଅସନା କପଡ଼ା ଆଣିବି କ ଆଣିକି ବି ଧୁଆ ଧୁଇ କରୁଛନ୍ତି ଅ ସେମିତି ବି ସବୁ କରୁଛନ୍ତି ପଶୁ ମାନଙ୍କୁ ବି ଆଣିକି ସେଠି ବି ନଦୀରେ ବି ଗା ଧୋଛନ୍ତି ତ ସେ ନଦୀ ପାଣି ହିଁ ଯାଉଚି କୁଆଡ଼େ ଯାଉଛି ମହାନଦୀରେ ମିଶୁଚି। ଆଉ ତାପରେ ଦେଖିଥିବେ ତାପରେ ପଣି ପାଣି ବି ଯାଇକି ଗଙ୍ଗା ନଦୀ ହେରିକାରେ ମିଶୁଛି। ତ ସବୁ ସେଇ ପାଣି କି ଆମେ କଣ ପୁରା ଶୁଦ୍ଧ ପାଣି ରୂପେ ଆମେ ଗ୍ରହଣ କରୁଚେ। ସବୁ କରୁଚେ କିନ୍ତୁ ତଥାପି ଆପଣ ଦେଖିଥିବେ ସେଇ ପାଣି କି ଆମେ ଯେତଳେ ଭଲ ପାଣି କହି ଗ୍ରହଣ କରୁଚେ। ତ ସେଇ ପାଣିରେ ବି ସବୁ ମହାନଦୀ ହେଉ ହଉ କି ନଦୀ ହଉ ତ ମଲା ପଶୁପକ୍ଷୀଙ୍କି ବି ଭସେଇ ଦଉଛନ୍ତି, ତ ସେ ପାଣି ଶୁଦ୍ଧ ହେଲା କୁଆଡୁ ଆଉ?
ତ ସେଇ ଆଜ୍ଞା ତ ସେଇ ସବୁ କଥା କୁ ଯେମତି ଲୋକ ମନରେ ରଖ ରଖନ୍ତେ, ରଖିକି କହନ୍ତେ କି, ଆ ଯୋଉ ତାହେଲେ ଏ ସବୁ କାମ କଲେ ତ ଠିକ୍ ହୁଅନ୍ତା। ଆମ ଜୀବନରେ ତ ପାଣି ବହୁତ ଦରକାର ରହିଚି। ତ ପାଣି କେମ
ଗୋଟେ ଗୋଟେ ଜାଗାରେ ଏମିତି ରହୁଚି, ପାଣି ପାଇଁ ଲୋକ ବହୁତ ହଇରାଣ ହଉଚନ୍ତି। ବହୁତ ଦୂର ଦୂର ବାଟ ଯାଉଚନ୍ତି ପାଣି ପାଇଁ, ପାଣି ହିଁ ମିଳୁନି ଲମ୍ବା ଲାଇନ ଲଗେଇବାକୁ ପଡୁଚି, ଲୋକ ଏଠି ଆମର ସଚେତନ ତ ହଉନାହାନ୍ତି ଯ, ଯୋଉ ଦରକାର ହଁ, ହୁଁ।
ମରୁଭୂମିରେ ତ ଆଜ୍ଞା ବହୁତ ପାଣି ବି ଦରକାର ରହୁଛି। ସେମାନେ ହିଁ ଜାଣିଛନ୍ତି ପାଣିର ଗୋଟେ ଗୋଟେ ମୂଲ୍ୟ କଣ ରହିଚି? ଆଜ୍ଞା, ତ ଆପଣ ତ ଆପ୍ ଆପଣ ଯେମିତି କହିଲେ କି ବର୍ଷା ହେଇଥିଲା। ତ ଏଇ ବର୍ଷାକୁ ହିଁ ବର୍ଷା ଦ୍ଵାରା ଆମେ କେମିତି ଶାନ୍ତି ପାଉଛେ ପୁରା ତ ଦେଖିଦେ, ଯୋଉ କୋ ଯେ ଏ ବର୍ଷ ତ ଯୋଉଭଳି ଖରା ହଉଚି, ତ ଆମ ପାଇଁ ତ ବର୍ଷା ନିହାତି ଦରକାର। ତ, ତ ଆମେ, ଆଜ୍ଞା, ତ ଆମେ ବି ଯେତେବେଳେ, ଆମେ ଯେତେବେଳେ ପାଣି ଆପଣ ଧର ଟ, ଯୋଉ ୟୁଜ୍ କରୁଚନ୍ତି କୂଅ ପାଣି
ଆଜ୍ଞା।
ତ କୂଅ ପାଇଁ, ଆଜ୍ଞା, ତ ଆପଣ ତ ପ୍ରାୟ ଦେଖିଥିବେ ପ୍ରାୟ ତ, ସପ୍ଲାଏ, ସପ୍ଲାଏ ପାଣି ଆସୁଚି, ଆଉ ନହେଲେ କୂଅରୁ ବୋରିଙ୍ଗ ପାଣି ୟୁଜ୍ କରୁଚୁ ଆମେ। ତ, କୂଅ ପାଣି ଯେତେବେଳେ କୂଅ ପାଣି ଆମେ ୟୁଜ୍ କରୁଛେ, ତ ଡାଇରେକ୍ଟ ବି ଅଛନ୍ତି ନା, କୂଅରୁ ବୋରିଙ୍ଗ ଉଠେଇକି, ପାଣି ଉଠେଇକି ତ ସାଙ୍ଗେ ସାଙ୍ଗେ ପିଇ ଦଉଛନ୍ତି, ତ ସେମିତି କରିବା ଅପେକ୍ଷା ତା ଅପେକ୍ଷା ତ, ଆମେ କୂଅକୁ ସଫା କରିବା ଦରକାର, ସଫା କରିକି ସେଠୁ ଆମେ ସେ କୂଅକୁ ସଫା କରିବା ଦରକାର, ଯାହା ଅସନା ହେରିକା ପଡିଥିବ କି ଆଉ କିଛି କାଦୁଅ ହେରିକା ହେଇଥିବ, ତାକୁ ସଫା କରିକି, ପିଇବା ଉଚିତ୍। ତ ଆପଣ ବି ଦେଖିଥିବେ, ଯେତେବେଳେ ସପ୍ଲାାଇ ପାଣି ବି ଆସୁଚି ସପ୍ଲାଏ ପାଣି ତ, ସପ୍ଲାଏ ପାଣି ତ, ପାଇପ୍ ତ ମାଟି ତଳେ ଆସୁଛି ନା, ତ କେତେବେଳେ କଣ କେମିତି ହଉଚି, କି ପାଇପ୍ ଫାଟି ଯାଉଚି, କଣ ଆମେ ତ ସେ କଥା କିଛି ଜାଣିପାରୁନେ
ତ ସେ କଥା କୁ ବି ଜାଣି, ସେ କଥା ତ, ତ ସେ ପାଣି ଯେତେବେଳେ ଆସୁଚି, ଆମେ ଫିଲ୍ଟରରେ ତାକୁ ପୁରା ଧୋଇବା, ଫିଲ୍ଟର ଫିଲ୍ଟର ପାଣି ହିଁ ୟୁଜ୍ କରିବା ଭଲ, ସେ ସପ୍ଲାଏ ପାଣି ହଉ କି, କୂଅ ର ବୋରିଙ୍ଗ ପାଣି ହଉ? ତ, ସେ ପାଣି ବି ଯଦି ଦୂଷିତ ଆଜ୍ଞା, ତ ପାଣି ଯଦି ବି ଦୂଷିତ ହେଇକି ଆସୁଚି, ତ ଆମେ ସେଇ ସେଇ ପାଣିକୁ ଆମେ ଯଦି ହବ, ତ ଫିଲ୍ଟର ପାଣି ରେ ହିଁ ୟୁଜ, ସେଥିରେ ଇଏ କରିକି ୟୁଜ କରିବାଟା ହିଁ ସବୁଠୁ ବେଟର ହବ, ତ ଆମେ ପୁରା ଶୁଦ୍ଧ ପାଣି ହିଁ ପାଇଥାଉ।
ଆଜ୍ଞା, ନାଇଁ ଆପଣ ଯୋଉ କହିଲେ, ଆମର ସପ୍ଲାଏ ପାଣି, ସପ୍ ସପ୍ଲାଏ ପାଣି ପାଇଁ ବହୁତ ଜାଗାରେ ମୁଁ ଦେଖିଚି, ଏମତି ତାର ଟ୍ୟାପ ହିଁ ଲୋକ ଲଗଉନାହାନ୍ତି, ସିଏ ମାନେ ସେମିତି ପାଣି ଅଟୋମେଟିକ ଚାଲିଲା ମାନେ, ସେ ବହି ଚାଲୁଚି। ଯିଏ ଯାହା ୟୁଜ କଲା, ଆଉ ବାକି ସବୁି ବହି ଚାଲିଲା, ଏମିତି ସିଏ ମାଟି ଯଉ ପାଇପ୍ ବି ଦଉଚନ୍ତି, ଏମାନେ ଦେଖିବେ ନିମ୍ନମାନର ପାଇପ୍ ଦଉଚନ୍ତି, ହେଟୁ ସେ ବହୁତ ଜଲଦି ଫାଟି ଫାଟିକି ବହୁ ପାଣି ନଷ୍ଟ ହେଇଯାଉଚି, ଲୋକ ସେଥି ପର୍ଯ୍ୟନ୍ତ ଭଲ ପାଇପ୍ ବି ଲଗଉନାହାନ୍ତି।
ଆଜ୍ଞା, ତ ଆପଣ ଯୋଉ ଜାଗାରେ ଦେଖିଚନ୍ତି କି, ମାନେ ଯୋଉ କହିଲେ ପାଣି ଟ୍ୟାପ ସେମିତି ପାଣି ବନ୍ଦ ମାନେ ପାଣି ବନ୍ଦ ହଉନି, ସେମିତି ଖୋଲି ଦେଇକି, ଛାଡି ଦେଇକି, ପଳେଇ ଆଉଚନ୍ତି। ତ ଆପଣ ସେଠିକି କେବେ ଯାଇକ କେବେ କହିଚନ୍ତିକି ନାଇଁ ଏମିତି ପାଣି ନଷ୍ଟ କରିବାଟା ଭଲ ନୁହଁ। ତ କେହି ମିଶିକି ଯାଇକିତ ଟ୍ୟାପକୁ ସ ସଜାଡ଼ି ପାରିବାନା ତଏମିତି କେବେ ଆପଣ କହିଚନ୍ତି ଆଜ୍ଞା।
ଆଜ୍ଞା ମୁଁ ଏକରିଚି ବହୁତ୍ ଥର ହେଇଚି ଆମ ଗାଁରେବି ଏମିତି ହେଇଥିଲା।
ଆଜ୍ଞା।
ଏ ଆମେ କିଛି ପିଲା ମିଶିକି ଏଠି ଫାଷ୍ଟତ ଗୋଟେ ଛୋଟ ବାଡ଼ି ନେଇ ତାମୁହଁରେ ଦେଇଥିଲେ ଯୋଉ ପାଣିଟା ବନ୍ଦ ହେଇଯିବ ତାପରେ ପୁଣି ମାର୍କେଟ ଦୋକାନ ଯାଇକି ପୁଣି ଟ୍ୟାପ୍ ଆଣି ତାକୁ ଆମେ ଲଗେଇଥିଲୁ।
ଆଜ୍ଞା। ତ ଆପଣ ତ ଏସବୁ ତାହେଲେ ଭଲ କାମ ତ ଆପଣ ଆଁ ଦେଖୁଛନ୍ତି ପାଣି ନଷ୍ଟ ହଉଚି ଆପଣବି ଯାଇକି ସାହାଯ୍ୟ କରୁଛନ୍ତି ସେଇ ଟ୍ୟାପ୍ ଫେରିକି ଲଗାଉଛନ୍ତି ତପାଣିକିବି ବହୁତ୍ ଭଲରେ ୟୁଜ କରୁଛନ୍ତି। ତ ଆପଣ କେବେ ଏମିତି ପାଣକିି ମାନେ ଅଯଥାରେ ୱେଷ୍ଟ କରିଛନ୍ତିନା ଯେ ଯେତିକି ଦରକାର୍ ସେତିକି ଇଏ କରିଛନ୍ତି?
ନାଇଁ ୱଷ୍ଟତ ହେଇଚି ମ୍ୟାଡ଼ାମ୍ ମିଛ କାହିଁ କହିବି କିଛି କିଛି କିଛି ପାଣିତ ୱେଷ୍ଟବି ହେଇଚି ମୋଦ୍ଵାରାବି ଯେତେ ଚାହିଁବି ମୁଁ ତାକୁ କମ୍ କରିଚି ବହୁତଥରବି
ଆଜ୍ଞା ତଭୁଲ ହେଲେହିଁ ଠିକଟା ହବନା ତଯଦିବିି ଆପଣ କିଛିବି ପାଣି ୱେଷ୍ଟ କରିଛନ୍ତି ତ କିଛି କଥା ନାହିଁ ଆପଣ ଆପଣବି ଆଗକୁ ଚାହିଁଲେବି ଯଦି ପାଣି ୱେଷ୍ଟ ହବାର ଦେଖୁଥିବେବି ଆପଣ ଆପଣ ସେସବୁକୁବି ବନ୍ଦ କରିପାରିବେ ରୋକି ପାରିବେ ଆଜ୍ଞା।
ଆପଣଙ୍କ ଦେଖାରେ କିଛି ହେଇଚି ଏମିତି ପାଣି ଗୁେ ଯାଇଥିବ ନଷ୍ଟ ହଉଥିବାର କିଛି
ସେମିତି କିଛି ନାହିଁତ ମୁଁ ମୋ ଟାଇମରେନା ମୁଁ ସେମିତି କିଛି କରିନି ଆଜି ଯାଏ ଯଦିବି ଛୁଆବେଳେ କରିଥିବି ତ ଠିକ୍ ନାହିଁ କିନ୍ତୁ ଏବେ ଯେତେବେଳେବି ଜାଣୁ ସିନା ପାଠ ପଢିଲି ଯେତେବେଳେ ଜାଣିଲିକି କିପାଣି ଆମର କେତେ ଦରକାର୍ ରହୁଚି ତ ବର୍ଷା ପାଣି ହେଲେବି ଆମର ଯେତେ ଗଛ ଲଗେଇଚୁ ବର୍ଷା ସା ପାଣି ହେଲେବି ଆମେ ସେଇ ପାଣିି ରଖିକ ଗଛରେ ଦେଇଥାଉ। ତ ପ୍ରାୟ ଟାଇମ୍ ଦେଖିଚି, ମୋ ସାନ ଭାଇ ସିଏ ସେମିତି ପୁରା ଟ୍ୟାପ୍ ଖୋଲା କରିଦେଇକି ଦାନ୍ତ ଘସୁଥିବ। ତାକୁ ମୁଁ ଗାଳି କରିମୁ ମୁଁକହିଲି ପାଣିଟା ଟ୍ୟାପ୍ ବନ୍ଦ କରିକିତ ଦାନ୍ତ ଘସତ କିଛି ଆଉ ପାଣି ସରିବନି ତୋର ଯେତିକି ଦରକାର ସେତିକି ଇଏ କରେ। ତ ସେ ଛୁଆ ସେତ ତଥାପି ମାନୁନି ତଥାପି ତାକୁ ଆମେ ଆଜିଠୁ ମନା କଲେ ସେମାନିକି ରହିବ। ତ ସିଏବି ଆଗକୁ ଜାଣିପାରିବନା ପାଣିର କେତେ ଆବଶ୍ୟକ?
ଆଜ୍ଞା ହଁ, ଛୋଟ ପିଲାଙ୍କୁବି ଯେ ସେଇବା ସେବହୁତ ଜଲ୍ଦି ଶିଖିଯିବେ ବହୁତ୍ ଜଲ୍ଦି
ଆଜ୍ଞା ଆଜ୍ଞା ସାର୍ ମୋର ଏବେ ଗୋଟେ କଲ୍ ଆସୁଚି ମୁଁ ଆପଣଙ୍କୁ ପରେ ସୁଯୋଗ କେବେ ମିଳିଲେ ମୁଁ ଆପଣଙ୍କ ସହ କଥା ହେବି। ଆପଣଙ୍କ ସହ ଏବେ କଥା ହେଇକି ବହୁତ୍ ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ୍ ଆଜ୍ଞା।